ହୁଁ
ହଁ, କୁହ, କୋଉଥିଲ ପା
ହଁ, ହଁ ତ ମୁଁ ଯୋଉ କହିଲି ପୂର୍ବ ପରି ତାକୁ ଦେଇଥିଲେ, ତା ପର ପରୀକ୍ଷାରେ ଯେ ସେତେବେଳେ ତାକୁ ନଦେଲେ, ତାକୁ ଧରିଦେଲେ ତ, ସେଇ ଛୁଆଟା ତାକୁ କହିଲା ଯେ ମାନେ ଏମିତି ନିଜ ଝିଅର ଯୋଉ ଇଜ୍ଜତ ଥାଏ ସେମାନେ ସେଇଟା, ସେଇ କଥାଟାକୁ ନେଇକି ତାଙ୍କୁ କହିଲା ଯେ- ମୁଁ ସେଇ ନାଁରେ ତମକୁ କେସ୍ କରିବି।
ଆରେ ବାପରେ।
ଭାଇ ସାର, ଏମିତି ମୁଣ୍ଡରେ ହାତ ଦେଇଛନ୍ତି ଜାଣିଛ? ମାନେ କଣ କହିବେ ଆଉ ମାନେ, ମାନେ ସାର୍ କେତେ ଖୁ ଖୁସିରେ ଛୁଆଙ୍କୁ ମାନେ ତମ ଭଲ ପାଇଁ ଦେଇଦେଇ ଗୋଟେ ଗୋଟେ ମୁଁ କେମିତି ଇଏ କରିଦେବେ। ସିଏ କହିଲା, ତମେ ଯଦି ନ ତପୁ ମୁଁ ତମ ନାଁରେ ଏଇଗୁଡା କେସ୍ କରିବି, ସାର୍ ସେଇଠି ଆଉ କଣ କରିବି? ନା ସାଙ୍ଗ ଉପରୁ ମାନେ ଯଦି ସେଇ ଟାଇମ ରେ ଯଦି ପଳେଇ ଆସିଥାନ୍ତ ଉପରୁ ଯୋଉ ସାର ଯିଏ ଆସି ସିଏ ଯଦି ପଳେଇ ଆସିଥାନ୍ତେ, ସିଏ ଏଠୀ କଣ କହିଥାନ୍ତେ, ତାମାନେ ତମେ ଛୁଆଙ୍କୁ ଦଉଛ?
ହଁ, ମାନେ ସିଏ ଦେଖ ସାହାଯ୍ୟ କରିବା ପାଇଁ ନେଲେ କାହିଁକି, ଏ ଛୁଆଙ୍କର ବ୍ୟାକ ଲାଗି ତମେ ପୁଣି ପଇସା ଦବ।
ବା କନ ଗୋଟେ ଗୋଟେ ଯେତେ ଯାହାଲେ ସାର୍ ମୋ ମନ ଗୋଟେ ସେଇଭଳିଆ କିଛି ଥିଲା ନା, କିଛି ଦେଖିଥିବେ ସାର୍ ସେଇଭଳିଆ ପରିସ୍ଥିତି କୋଉ ଛୁଆର। ଯେ ଏମିତି ସେ କଷ୍ଟ ପାଇକି ଦେଇଛି ନଥିବ ସେଇଥିପାଇଁ ସେ ହେଲ୍ପ ମାନେ ସିଏ ଏମିତି, ଭିଏପ କଲା ଯେ ହଁ ସାର୍ ତ ସେ ତାପରେ କହିଲେ ଯେ, ଆମର ତାପରକୁ ଗୋଟେ ସେମିତି ଥିଲା ପରୀକ୍ଷା ଆଉ ସାର କହିଲେ ଆଉ ହାତ ଯୋଡି ତମକୁ କ୍ଷମା ମାଗୁଛି, ତମ ଭଳିଆ ଛୁଆ ଆଉ ମୁଁ ଆଖି ଆଗରେ ମୁଁ ଦେଖିବିନି, ଇଏ ସିଏ, ମୁଁ ସେ କ୍ଲାସକୁ ଯିବିନି ମୁଁ ଯିବି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଲା ଭଳିଆ ଯିମି, ସିଧା ସଧା ଚାଲିମି ସିଧା ସିଧା ଆସିମି।
ଆଛା।
ଛାଡିଦେବି, ମୁଁ ଆଉ କାହା ମୁହଁକୁ ଅନେଇବାର ନାଇଁ। ମାନେ ଏମି, ମାନେ କଣ କହିବୁ? ନାଁ ଲାକେ ନା ଆମ ପରୀକ୍ଷାକୁ ସାର୍ ଙ୍କୁ ଆମେ ଆମ ହଉ ସାର୍ ଆମେ ଛୁଆ ତ ଏମିତି ନୁହଁ ନା, ଆମକୁ କହିଲେ କଣ ହବ ଇଏ ସେ ନାଁ ନାଁ ତମେ ସବୁକୁ ସବୁ ମୁଁ ଜାଣିଛି, ଇଏ କରିଛି, ତମ ବେଳକୁ କିଛି ନାହିଁ, ସେ ଛୁଆଙ୍କୁ ଆଉ ଅନେଇବାର ନାହିଁ। ଆଉ କଣ କହିବି ତା ସେଇଠୁ ଏମିତି କଣ ହେଲା କହନି ଏବେ ଆଉ ଜଣକ ପାଇଁ ହୋଲ କ୍ଲାସ
ହଁ ହଁ ପରା ଆମର ବି ସେଇହେଇଛି। ଆମର ଯୋଉ ନର୍ମାଲ ଇଣ୍ଟରନାଲ ହୁଏ ହେଲା କି ଆମର ସାର୍ ମାନେ ଦିଅନ୍ତିନି। ଦେବେନି କିନ୍ତୁ ଯଦି ଛୁଆ ମାନେ ତାଙ୍କ ଭିତରେ ଭିତରେ ଯଦି କରୁଛନ୍ତି ମନା କରନ୍ତି କିନ୍ତୁ ଜଣେ ସାର୍ ଅଛନ୍ତି ସେ ଯେ ଟିକେ କମିଯିବେ ପିଲା ସେ ବେଶୀ କିଛି କୁହନ୍ତିନି। ଚିଡନ୍ତି କିନ୍ତୁ ତାଙ୍କ ଆଖିରେ ଯଦି କିଏ ପଡିଗଲା ଚିଡିବେ ସେ ଜାଣିଛନ୍ତି ଛୁଆ ମାନେ କିଛି ତାଙ୍କ ଭିତରେ କରୁଛନ୍ତି ବୋଲି ହେଲା କି କିନ୍ତୁ ବେଶୀ କିଛି କୁହନ୍ତିନି। ଏଥିରେ ଲାଷ୍ଟ ସେମିଷ୍ଟର ରୁ କଣ ହେଲା ନା ଇଣ୍ଟରନେଲ ରେ ଆମେ ଆମର ଆରାମସେ ମୁଁ ହିଁ ନି ଯେ ଆମେ ମୁଁ ଆଉ କିଛିଟା ପିଲା ଆମେ ନିଜେ ସାର୍ ଙ୍କୁ କହିଲୁ ସାର୍ ଏଥିରେ କିଛି କହିବନି ଆମର ଲାଷ୍ଟେ ଇଣ୍ଟରନାଲ କେମତି ଆମେ ପାସ୍ କରିବୁ। ଯୋଉ ଆମ ସେମିଷ୍ଟାର ବି ତ ମାରକେ ଆସୁଛି ଆମକୁ କିଛି କୁହନ୍ତୁନି ହ୍ୟାଲୋ। ସୁବୁଛି ହଁ। ଆମର ସାର ମୁଁ ଏମିତି ଅନୁ ବାର ବାର ଅନୁରୋଧ କରି କହିବାରୁ ସାର୍ ଆଉ କିଛି କହୁନଥିଲେ। କହିଲେ ଠିକ୍ ଅଛି ତମେ ଯାହା କରିବ ତମ ଭିତରେ ଚୁପଚାପ ବସି କର କିନ୍ତୁ କପି ପକେଇବନି ତମ ଭିତରେ କଥା ଯାଇକି କରିବ ହେଲା। ଆମେ ଆମର ଆରାମ ସେ ଆ ତା ପେପର ଦେଖିକି କରୁଥିଲୁ ପଚାର ପଚାରିକି ପୁଜା ଗୋଟେ ଛୁଆ ଏତେ ଗର୍ବି ଥିଲା ସେ କ୍ଲାସ ବେଳକୁ କଣ କଲା ନା ହଁ ଆ ସାଙ୍ଗେ ସାଙ୍ଗେ ତାକୁ ଟିକେ ସାର୍ କଣ ସିଏ ଟିକେ ଟିକେ ବଦମାସ ଥିଲା ହେଲା କିି ଖାଲି ଚିଲେଇବ ଚିଲେଇ ଚିଲେଇ କଥା କହିବ। କଣ କହିବାରୁ ସାର୍ କହିଲେ ହଉ କାଲିକି କାଲି ମୁଁ ତମ ପରୀକ୍ଷା କେମିତି କଣ କରିଛି ସେଇଟା ଜାଣିବ ସେଇଟା ହଉଛି ଜୀବନ ପରୀକ୍ଷା ଟା କେମିତି ସଇଲା ଆଉ।
ଆ ହୁଁ ହୁଁ ହୁଁ।
ପାଇଁ ଆମେ ମାନେ ସବୁ ହଇରାଣ ହେଲୁ ନା ସିଏ ସିନା ପଢ଼ି ଦେଇେଇକି ଚାଲି ଆସିଛି ଆଉ ଆମୋନେ ଯୋଉମାନେ ଟିକେ କମରେ ରହିଯାଇଛୁ ପସିବୁ ଆମେ ମାନେ ତା ପରଦିନ ପୁଣି ସେମିତି ସେ ଦଶ ମିନିଟ୍ ସେ ପିଲା ତା ପରଦିନ କିନ୍ତୁ ଏ କି ସବୁ ପିଲା ଙ୍କର ଏକ୍ସ୍ରାମ୍ ନଥିଲେ ଆମ ଅଳ୍ପ କିଛି ଛୁଆଙ୍କର ସେ ପେପର ଏକ୍ସ୍ରାମ ଥିଲା ହେଲା। ସେ ପେପର୍ ଟା ସମସ୍ତଙ୍କର ନଥିଲ। ଆ ସେ ପିଲା ତ ଭାଇ ଆସିିଲେ ଆମେ ଜମାର ଦଶ ବାରଟା ପିଲା ଆମେ ଆମ କଣ କଲୁ ନା ଦଶ ମିନିଟ୍ ଗଣେଶ ଦଶ ପନ୍ଦର ମିନିଟ୍ ପୁରା ଷ୍ଟ୍ରିଟି୍ କରି ରଖିଲେ ଆମେ ମୁଁ ପୁଣି ଗୋଟେ ଝିଅଟେ।
ହୁଁ।
ସେଥି ପାଇଁ ଆମେ ମାନେ କାହିଁ ହଇରାଣ ହବୁ ଇଏ ସିଏ ସେ ଆମେ ଆପଣଙ୍କୁ କିଛି କହିଛୁ? ସୁୁନିଆ ରୁକେଶ ପରେ ଯାଇକି ପୁଣି ଟିକେ କହିଲେ ଠିକ ଅଛି ଯାହା କରିବା କଥା କର ଚୁପ୍ ଚାପ୍ ପୁଣି ଅଲଗା ଅଲଗା ବସେଇ ଦେଇଥିଲେ ଅଲଗା ଅଲଗା ବସେଇଲେ କହିଲେ ତମେ କା କେ କୁ ଚୁପଚାପ ବସି କରିବ। କେହି କା ଶହ ମାନେ ବେଶୀ କା ପେପରରୁୁ ଦେଖା ଦେଖି କରିପାରିବନି ହେଲା କି। ବହୁତୁ ରିକୁଷ୍ଟ୍ ପରେ ସେ ପୁଣି ଗୋଟେ ବେଞ୍ଚ ରେ ଛୋଟ ଛୋଟ ବେଞ୍ଚ ବି ଥିଲା ଆମର ଦି ଦି ଜଣ ବସେଇଲେ ଆମେ ଆମର ଆରାମ ସେ ଇଏ ତାପେ ସେ ତାପେ ପବ ସେଇ ଦେଖିକି ଗଲୁ। ଏଇ ଗୋଟେ ଗୋଟେ ଛୁଆ ଅଛନ୍ତି ତାପ ପାଇଁ ହଇରାଣ ହେବାକୁ ପଡୁଛି।
ଏମିତି ଗୋଟେ ଦି ଟା ଥାନ୍ତି ଗୋଟେ ଗୋଟେ ଛୁଆମାନେ ଜାଣିଛୁ?
ହଁ ପରା ସେମାନେ କଣ ଭାବନ୍ତି ଓଲା ସାର ମାନେ ସାହାଯ୍ୟ କରୁଛନ୍ତି ସେ କଣ ଆମ ଭାଇ ନା ବାବା କହୁନ? ଆମକୁ ସାହାଯ୍ୟ କରିବେ ଏମତି ସବୁ ଥିଲା ଆଉ ଜଣେ ଜଣେ ସାର୍ ଅଛନ୍ତି କି ସିଏ ଭାଇ ବହୁତୁ ମାନେ ଏକ ତ କ୍ଲାସ ତ କରିବେନି ପଢେଇବେ ନା କିଛି କରିବେ କୋଉ ମାସ ଥରେ ଅଧେ କ୍ଲାସ କରିବେ ସେତ ଦୁନିଆ କଥା କହିବେ। ଆଉ ପରକ୍ଷା ଟାଇମ ରେ ଟିକେ କଉ- କୁହତ ନହେଲେ ଯଦି ବି ନ କହିବ ଟିକେ ଢିଲା କରନ୍ତ ଛୁଆ ମାନଙ୍କ ବି। କିଛି କରିବେନି ପୁରା ଷ୍ଟ୍ରିଟ୍।
ଏ ସବୁ ଗୋଟେ ଗୋଟେ ଥାଆନ୍ତି ବା ମାନେ କଣ କହିଲ ସବୁ ସାର୍ ସାରଙ୍କ ଭିତରେ ନାଗନ୍ତି ସେମିତି। ହେଇକି ସେ କରନ୍ତି।
ଆସେ ବାସେ ସାର୍ ସାର୍ ମାନଙ୍କ ଭିତରେ ଲାଗିଯାନ୍ତି ଆଉ ମୁଁ ଯେହୁ ସେ ଜଣ ସେ ଟିକେ ସାହାଯ୍ୟ କରନ୍ତି ସାହାଯ୍ୟ ମାନଉ-
ହୁଁ ସେ କ ଭାଇ ତାଙ୍କ ତାଙ୍କ ଡିପାର୍ଟମେଣ୍ଟ ଛୁଆଙ୍କୁ କହୁଛନ୍ତି ଆମ ଡିପାର୍ଟମେଣ୍ଟ ଇଏ ସେ- ହୋଉ ଆକା।
ହଁ। ଆଉ ଗୋଟେ ସେ ହେଇନଥିଲା ଆମର ଅ ସେମିଷ୍ଟାରରେ। ମୋର କୋଉ ସେମିଷ୍ଟର ମନେ ପଡୁନି ଫିଫଥ ନା ସିକ୍ସଥ ସେମିଷ୍ଟର ରେ ଗଲା ଯେ କେଡ଼େ ଛୁଆଟେ। ଏ ଛୁଆ ତ ଦେଖ କପି କରୁଛନ୍ତି କିନ୍ତୁ ସାରମାନଙ୍କ ନଜର ପଡିଲେ ସାରମାନେ ତ ଅଫକୋର୍ସ କହିବେ ଛଡେଇ ନେଇଯିବେ। ଛିଡା କରିବେ ଚେକିଂ କରିବେ କେତେ କାମ କରିବେନି କି ଗୋଟେ ଝିଅ ଟେ- କପି କରିବା ସାର୍ ଙ୍କ ନଜରରେ ପଡିଗଲା।
ଆଚ୍ଛା।
ରିସ୍କ ରହିବ କି ପଚାରିଲେ କହିବାରୁ ନା ସିଏ ଆହୁରି ଯୁକ୍ତି ସେ ସରି କହିକି ବସିବେ କଣ ସେ ଆହୁରି ଯୁକ୍ତି କଲା ସ- ଇ କରୁଛି ଇଏ କରୁଛି ଇଏ କରୁଛି ଆରେ ସାର୍ ଯାହାକୁ ଦେଖିଲେ ସେ ତାକୁ ଛିଡା କରିବି ନା ସମସ୍ତଙ୍କୁ -
ମୁଁ ପଡିବି ମାନେ ସମସ୍ତେ ବି ସେ ଗାତରେ ପଡ।
ହଁ ଏଇଟା କି କଥା ସାର୍ ଯାହାକୁ ଦେଖିବେ ସେ ତାକୁ ଛିଡା କରିବେ। ହଁ ତାପରେ ସିଏ ସାଙ୍ଗେ ସାଙ୍ଗେ କହିଲା ସିଏ ଇଏ କରୁଛି ସିଏ କରୁଛି କାହାକୁ ଦେଖ- ମୁଁ ଏକୁଟିିଆ ଆଖି ନବି ସେ ଦୁନିଆ ବିଷୟରେ ଦଶ ପନ୍ଦର ମିନିଟ- ସେ ଗୋଟେ ହଲରେ ଥିଲେ ଆମେ ଆଉ ଗୋଟେ ହଲକୁ ପଢୁଥିଲୁ ବସିକି ତା ପାଟି ପୁର ସୁବୁ ଥାଏ। ସେ ଜୋରସେ ପୁରା ଚିଲେଇ ଚିଲେଇି କଥା କହନ୍ତା ମାନେ ସାରଙ୍କର ଦେଖ ରାଗ ଥିଲେ ତେବେ ଜାଣିଛ ସାଙ୍ଗେ ସାଙ୍ଗେ ସେଇଠି ମାନେ ଲେଖି ଦେଇେଥାନ୍ତେ ଆଉ ଏପଟେ ଦେଖିିନଥାନ୍ତି ହଁ କି ନାଇଁ। ନାଇଁ ଛୁଆ ଗୋଟେ ଗୋଟେ ଥାଆନ୍ତି ବୁଝନ୍ତିନି କିଛି।
ବୁଝନ୍ତି ନୁହେଁ ସେମାନଙ୍କ ମନରେ ହିଂସା ପ୍ରତି ଥାଏ।
ହଁ।
ଆଉ। ତମେ ବିି କୋରଣା ପାସ୍ ମେଟ୍ରିକ।
ହଁ ହଁ ତମେ ଯାଆନ୍ତ।
ଆଚ୍ଛା ତାହେଲେ ତମେ ଆମ ବ୍ୟାଚଟା ନା।
ହଁ ହଁ।
ଆଉ କଣ କୁହ।
ଆଉ କଣ କୁହ।
ରାତିରେ କଣ ଖାଇବ?
ରାତିରେ ସେ ରୁଟି‌। ରୁଟି ଆଉ କଣ ହବ ମୁଁ ଜାଣିନି। ଆଉ ୟା ପରେ ଫୁଣି କଣ କରିବ? ହାଲୋ। ହାଲୋ।